ହାଲୋ।
କୋଉଠି?
ଏ ଯାଇଥିଲି ଟିକେ ବାହାରକୁ ବୁଲିବାକୁ ଆଉ।
ଘରେ ସମସ୍ତେ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ। ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଖାଇଥିଲୁ କଣ?
ଆଉ ଏଇନେ ସକାଳେ କଣ ଖାଇବି ରୁଟି ଖାଇଥିଲି। ଘରେ ରୁଟି କରିଥିଲେ ଖାଇଥିଲି ଆଉ। ହଁ ହାଲୋ।
ଅ ହଉ।
କଣ କହୁଥୁଲୁ?
ଉଁ ମୁଁ କହିଲି କଣ
ଶୁବୁନି।
ହାଲୋ। ଏଇଆ ମୁଁ କହିଲି କଣ କଣ କରୁଚୁ ଟିକେ ପଚାରେ ଆଉ କଣ। ଆଉ କୁଆଡ଼େ ଗୋଟେ ଫିଷ୍ଟ୍ ଫିଷ୍ଟ୍ କରିବା ଦେଖୁନ କୋଉଟା ଗୋଟେ କରିବା।
ଆଜି କରିବା ପାଇଁ କହୁଥିଲା।
ମୁଁ କହୁଚି ନେଇ ଆସି ନେଇଆସିବା କି ନେଇ ଆସିବା କି ନା ଦୋକାନରୁୁ ନା ତିଆରି କରିବା?
ଦେଖିବା କଣ କରିବା ରାତିକ। ନେଇ ଆସିବା ଭାବୁଚି ଆଉ କଣ ।
ନେଇ ଆଇଲେ କଣ କହିଲି ମୁଁ ଭାବୁଛି ଗାଧୁଆ ବେଳେ ନେଇ ଆଇଲେ ଖାଇ ଗାଧୁଆ ବେଳେ ନେଇ ଆଇଲେ ହୁଅନ୍ତା। ମୁଁ ଭାବୁ ଗାଧୁଆ ବେଳେ ଆଣିଲେ ଟିକେ ଭଲ ଲାଗନ୍ତା ରାତି ଅପେକ୍ଷା। ଗାଧୁଆ ବେଳେ ନେଇ ଆସନ୍ତେ କରି ଦିଅନ୍ତ ସାଢ଼େ ବାରଟା ବେଳୁ ପଳାନ୍ତ ନେଇ ଆସନ୍ତ। ଦି ଦି ଜଣ ଯାଇ ନେଇ ଆସନ୍ତ ବାଇକ୍ ରେ ତାପରେ କୋଉଠି ଗୋଟେ ଇଏ କରିକି ବସିକି ଖାଇ ଖାଇଥାନ୍ତେ। ତାପରେ ଆଉ ଆମ କାମ କରିଥାନ୍ତେ କଣ କଲ୍ ଫଲ୍ କରିଥାନ୍ତେ ଆଉ। ଏଇଆ ଆଉ କଣ।
ହଁ ଦେଖିଆ ନେଇ ଆସିବା ଆଉ।
ନାଇଁ ଦେଖୁନା କୋଉଦିନ ଯଦି କୋଉ ଏଇନେ ରାତିରେ ପ୍ରକାଶ କହୁଥିଲା, ମୁଁ କହିଲି ରାତିରେ କଲେ ରାତିରେ କଲେ ଆମ କାମ କଥା ରାତିରେ କରିପାରିବାନି। ମୁଁ ସେଇଆ କହୁଥିଲି ଗାଧୁଆ ବେଳେ ଦେଖ।
କୋଉଠି ଖାଇବୁ? କ୍ଲବ୍ ରେ ତ ଇଏ କରିବେ।
କାଇଁ କ୍ଲବ୍ ଘର କତିରେ କାହିଁକି ଖାଇବୁ, ଆଉ କୋଉଠି ଜାଗା ନାହିଁ ଗୋବୁଣ୍ଡିଆ ପଡ଼ିଆ ପରା ପଡ଼ିଚି ଏ ବଡ଼ ଗୋବୁଣ୍ଡିଆ ପଡ଼ିଆ । ପବନ ଫବନ ଦଉଥିବ ଗୋଗୁଣ୍ଡିଆ ପଡିଆ । କଦଳୀ ପତ୍ର ଫଦଳୀ ପତ୍ର ନେଇଆଇଲ କି ଭଲ ମନ୍ଦ ପତ୍ର ନେଇଆଇଲ ସେଇଠୁ ବସି ଖାଇଲ।
ହୁଁ ଗୁବୁଣ୍ଡିଆ ପଡ଼ିଆ ଫାଙ୍କାରେ ଅଛି।
ହୁ ସେଇ ପା କହୁଚି ଗୁବୁଣ୍ଡିଆ ପଡ଼ିଆ ଫାଙ୍କା ଥିଲେ କଣ ଆମେ ପା ସେଇଠି ଖାଉଥିଲୁ।
ଖାଇଲେ କଣ ବଡ ପିଲା ଯିବା ଲାଜମାଡ଼ିବ ଦେଖିଲେ କିଏ।
କଣ ଲାଜ ମାଡିବ ସାଢେ ଗୋଟେ ଦି ଟା ବେଳେ ଖାଇବ ଦି ଲାଜ କଣ ଲାଜ କଣ। ଆସ ଆଉ କୋଉଠି ଖାଇବା କଣ ଘର ଭିତରେ ଖାଇବା ଆଣିକି ନା କଣ।
ଦେଖିବା ଆମେ କଣ କରିବା ଦେଖାଯାଉ। ଦେଖାଯିବ କଣ କରିବା।
ଆଉ ।
ହଁ।
ହାଲୋ। ଜଗନ ଭାଇ କି ଦବନି?
ହଁ।
ହଁ ଦବ ନେଇ ଆସିବୁ ଆଉ। ନେଇ ଆସିବ ନେଇ ଆସିବ କରିଦବା ଖାଇଦବା ଆଜି ଆଉ ନା କଣ କହୁଚ।
ଛଅ ଇଞ୍ଚି କୋଉଠି ପଳେଇବ କହିଲ ବାଇଆ କତିକି ପଳେଇଲେ ସେ ଶହେତିରିଶ ଟଙ୍କା ନଉ ପଛେ ଏକ୍ସଟ୍ରା ରାଇସ୍ ଦବ ବୁଝୁଚୁ।
ଏକ୍ସଟ୍ରା ରାଇସ୍ ଦବ।
ଆଉ ତା କତି ଗଲେ କଁ କହିଲୁ ତାର ଏସ୍ ଏକ୍ସଟ୍ରା ରାଇସ ଦବ। ମାନେ ଯଦି ଯୋଉ ମୁସଲିମ ଟା ଯିଏ କରୁଚି ସେ କରୁଚିଜେ ସେ କଁ କହିଲୁ? ଆଉ ଜଣେ ଦୋକାନ ସେ କଁ କହିଲୁ ଶହେ ଟଙ୍କା ନଉଚି ଶହେ ଟଙ୍କା ନଉଚି ଯେତିକି ଜାଗା ହଉଛି ତାଧେ ଦଉଛି ବାଇଆ କଁ କହିଲୁ? ଯେତିିକି ଜାଗା ହବ ତା ପ୍ଲସ୍ ବି ତାଧେ ସେତା ଦେଧେର ଯଦି ତମେ ଯଦି କହିବ ଏଷ୍ଟ୍ରା ସିଏ ସେ ପୁରେଇଦେବ ଏଇଆ ତ କଥା ତୋ କଁ।
ପେ ହାଫ୍ଲେଟ ଲେଖାଆଣି
ହଁ ହାପ ଶହେ ତିରିଶ ନବ ସେ ବାଇଆ ନବ। ଇ ନଉଚି ଶହେ ଟଙ୍କା ଯେ ଆର କଁ କଇଲୁ ଏକ୍ସଟ୍ରା ରାଇସ ଦବନି ତା କତି ଆନଲେ ଏକ୍ସଟ୍ରା ରାଇସ ଦବ।
ଉହୁଁ ନେଇଆସିଆ କେତେ ଟନି ହାପେ ହାପେ ଦିଟା ତିନିଟା ଚାରିଟା ପାଞ୍ଚଟା ପାଞ୍ଚଟା କୁ ଶହେତିରିଶ ହିସାବ କରନି?
ହିସାବ କରିଦେଉନୁ ପାଞ୍ଚଶହ ତିନି ହେଲେ ପାଞ୍ଚ ପମ୍ପ ଇଏ ହେଉଚି ତିନ ତିରିଶ ଟଙ୍କା ଲେଖା ହେଲେ ପାଞ୍ଚଣ ପାଞ୍ଚରେ ପନ୍ଦର ପାଞ୍ଚ ଛଅହ ଛଅଶହ ପଚାଶ ଟଙ୍କା ଦରକାର।
ଚାରିଶ ପଚାଶ
ଛଅଶହ ପଚାଷ।
ଉହୁଁ।
ହୁଁ ଯଦି କହିବ ନେଇ ଆସିଆ ଆଜି। କୋଉଟା କୋଉଠି ନହେଲେ ଦେଖି ଗୋଟା ଇଏ କରି କରିବା ଆଉ କୋଉଠି ଗୋଟେ ବିସି ଖାଇବା ଆଉ ନା କଁ କହୁଚ କୁହ?
ହଁ ହଁ।
ହାଲୋ।
ହଁ ନେଇ ଆସିଆ କରି ଖାଇବା ଆଉ କଁ।
ହୁଁ।
ଆଉ କିଣ ଖାଇଲେ କଁ ମାନେ ଯେତମେ ତିଆରି କଲ ମାନେ ଏକ୍ସଟ୍ରା ରାଇସ ମାନେ ତିଆରି କଲେ ଭଲ ହବ କିନ୍ତୁ ତିଆରି କରିବାକୁ ହେଲେ ଟାମ୍-
ସମୟ ନଥିଲେ ତୁ ତିଆରି କୋଉଠି କରିବୁ ନା ଆଉ।
ସେଇଆ ପୁଣି ରାନ୍ଧିବା ଦରକାର ନା ଆଉ ଅଧିକା ପୁଣି ଚ ଖଚ ହବ ଏଇନା ତେଲ ପକା ଯା ଚିକେନା ଆଣେ ଚାଉଳ ଆଣେ।
ହଁ ଏକାଥରେ ନେଇ ଆଇଲ କିଣିକି ଘଲା ଆଉ କିଛି ଇଏ କରିବା ନାଇଁ କା ଭଲ ମନ୍ଦ ଇଏ ଆଣେ ଏକାଥରେ ଆଣିଲ ଡାଇରେକ୍ଟ ଖାଇଲ ପିଇଲ ଯ ପତ୍ର ଫତ୍ର ଉପାଡି ଦେଲ ଭଲ ମନ୍ଦ କାମ ଫାମ ଗାଁ ଯାଇ ଥିଲା କଲେ ଏଇୟଆ ଆଉ କଁ।
ସେଠି ଖାଇଲେ ରାଇସ ହ ଏକ୍ସଟ୍ରା ଯେତେ ମାଗିବୁ ଦବନା?
ହଁ ଦବ ସେଇ ବାଇଆ ଦବ ଇଏ ମୁସଲିମ ଏଇ ଯଉ ଆଉ ଜଣ ଯିଏ କରୁଚି ନୁଆଟେ
ମେ ତିକ ଶୁବୁନି ହ୍ୟାଲୋ।
ଆରେ ମୋ କହିବା କତ୍ ମାନେ ଆଉ ଜଣେ ଯିଏ କରୁଚି ଦି ଜଣ ତିନି ଜଣ ନୂଆ ଏଥିରେ କରୁଛନ୍ତି ହେଲା। ଦିଜଣ କଥିରୁ ଖାଇ ଆଉଣ ଯେ ନୂଆ କରିଛି ମୁଁ ଦେଖିଥିବ ତାକତି ମୁଁ ଯାଇନି ପ୍ରକାଶ କହୁଥିଲା। ତା କଥି ଏଯୋ ଏଇ ଯୋଉ ବାଇଆ କଥିରୁଆଣି ସହେ ତିରିଶ ଟଙ୍କା ନବ ଏକ୍ସଟ୍ରା ରାଇସ୍ କହିଲେ ସେ ପୁରାଇ ଦବ ଜିରିବି ତିରେ ବୁଝପାଇଲୁ ସେଇରେ ଦେଇକିବି ଏଜରି ଭିତରେ ପୁରେଇ ପାରିବ ବୁଝୁଚୁ?
ହୁଁ।
ହ୍ୟାଲୋ।
ଯିବ କିଏ ଆଣିବାକୁ?
କମ୍ଫା ପଳେଇବ କଣନା ଗାଡି ନେଇତ ନ ନ ନ ନ ମାମୁ ଗାଡି ଗାଡ଼ିରେ ତ ପ୍ରକାଶର ମୋର ପଳେଇବୁ।
ଗାଡି ଖାଇଁ ଗାଡିସିଏ ନେଇଛି କୁଆଡେ ଥିଲେ ସେନା ଦବ।
ସାନୁଆ କହିଲା କଁ କହିଲୁନା ଧନକୁ କହୁ ଧନ ନେଇ ଆସିବ ମୁଁ କହିଲି ମୋ ମୋ ସେଇ ଆଉ ଭାଇ ତ ଆମୁଁ ଆମ ଗାଡି ଆନଥାନ୍ତି ଭାଇ ନେଇ ପଳେଇଲା ଏଇନା ଯିବ ଏତା ଯୋଉ ତା ମାଉସ ଟିଯୋଉ ଯୋ ଚିଯୋ ପୁଅ ଲିକୁଆ ସାଙ୍ଗେ ଯାହାର ବାଘର ପସ୍ଥାପ ପନଥିଲା।
ହୁଁ ହୁଁ।
ତାର ବାହାଘ ଠିକ ହେଇଯାଇଚି ତା ତାଙ୍କର ଖିଆ ପିଆ ନା କଣ ଆଜି ସେ ପଳେଇବ ଗାଡି ନେଇକି। ଆଉ ଗାଡି ନାହିଁ ନହେଲେ ମୁଁ ଗାଡି ନେଆଇଥାନ୍ତି ଏଇଆ ଆଉ କଣ। ଆଉ ଶିବୁ ପଚାରିବା ଶିବୁନ୍ ଭାଇ ବାପା ଟୁଲିଆ ଥି ସିଏ ନ ହେଲେ ଯିବ ନେଇ ଆସିବ ଆଉ ଏଇଆ ଆଉ କଣ ଗାଡି ଦୋକାନ ସେମିତି ଆଣିପାରିବ। ଏଇଆ କଣ? ନହେଲେ ଯଦି ଖ-ବ-ଖରା ଫରା ଯଦି ନ ହୁଅନ୍ତା ଆମେ ପଳାନ୍ତେ ସାଇକଲ ନେଇକି ଖାଇ ଦେଇକି ପଳେଇ ଆସିଥାନ୍ତେ। ତ ଖରା ହଉଚି ଦେଖୁଚୁ ଯୋଉ ଭଳିଆ ଆଉ କଣ କହୁଛୁ।
ଦିଟା ଚାଲୁନ ଖାଇଦେଇକି ପଳେଇଆସିବା।
ଆଁ।
ଦିଟା ଗାଡି ଧର ଯିବା ଖାଇଦେଇ ପଳେଇଆ
ଗାଡି କାଇଁ?
ଗାଡ଼ି ଅଛି କଳ ଠିକ୍ କରିଦେବି।
କଳପା।
ହୁଁ।
କଳବା ଆଉ ଗୋଟେ ଗାଡି ତନ କଳବା ଗାଡିରେ ଧରନ ଶିବୁନୁ ଭାଇ ର ତୋର ନହେଲେ ସିବୁନୁ ଭାଇ ର ମୋର ବସିଗଲୁ ତ ଆଉ ତିନ ଜଣ ପକାଶ ର ତୋର ଧନର ଆଉ ଗୋଟେ ଗାଡି ଦରକାର ନା ନାଇଁ ଆଉ ଗୋଟେ ଗାଡି ଦରକାର।
କଁ।
ସିବୁନୁ ଭାଇ କୋଉଟୁ ଆଣିବ?
ଦେଖିଆ ସିବୁନୁ ଭାଇ ତା ଯୋଉ ଭାଇ ତାଙ୍କ ଗାଡି ଥିବ ନ ହେନେ ତାଙ୍କ ବାପା ଗାଡି ଥିଲେ ସେଇ ନିଅନ୍ତା ଭାଇ ଗାଡି ଟିକେ ଥିବ କି ନଥିବ। ଏଇଆ ଆଉ କଣ?
ହୁଁ ସେଇଆ ତ ମୁଁ କଉ
ହାଲୋ। ତୋ ଭଏସ୍ ଟିକେ ସ୍ପିଡ଼ କଉନୁ ତୋ ଭଏସ ସ୍-ସ୍ଲୋ କୋଉ ଶୁବୁଚି ଠିକ୍ ଶୁବୁଚି ଠିକ୍ ସେ।
ଓହୋ ଆଉ କଣ ଏଥର ତ ରଥଯାତ୍ରା ଆଇଲାଣି କଁ ଏଥର ଗଣେଷ ପୂଜା କୁ ଡ୍ରେସ କରିବେ ଡ୍ରେସ୍ କୋର୍ଡ ଏମିତି ଗାଁ ରେ ହୁଏ।
ହଁ ବା ସିଏ କ ଯୋଉ ଆର ବର୍ଷ କଲେନି କାଇଁ କେଜାଣି ଆର ବର୍ଷ କଲେନି ସରସ୍ୱତୀ ପୂଜା ରେ ଥରେ ହେଇଥିଲା କଣ ମୁଁ ମୁଁ ଟୋଟାଲି ଦି ଥର ପି ଦି ଥର ହିଁ ପିନ୍ଧିଚି ଗୋଟେ ଆଇଲାଉ ଯୋଉ ହେଇଥିଲା। ଆଉ ଗୋଟା ଆଇଥିଲା ଯୋଉ ହେଇଥିଲା ଏଡା ଗଞ୍ଜି କଳା କଲର ଦି ଟା ଗଞ୍ଜି ଆଉ ସବୁ ଗଞ୍ଜି ଅଛି କହିଲେ ତମେ ବଡ ଦଶମ ପାସ୍ ହୁଅ ତମେ ଦଶମ ପରେ ଯାଇଁ ହବ ଆମେ ଦଶମ ସଇଲା ପରେ ତାପରେ ଆମେ ତ ତମୁକୁ ଏବେ ଦେଇ ଦଉଚନ୍ତି ତମେ ଅଷ୍ଟମ ତମକୁ ଦେଇଦଉଚନ୍ତି କିନ୍ତୁ ଆମୁକୁ ଦଉନଥିଲେ ସେତବେଳେ ଆମୁକୁ କ୍ଲବ୍ ଘର ଭିତର ବି ପୁରଉନଥିଲେ।
ଏଇନା ତ କ୍ଲବ୍ ଘର ଫ୍ଲବ୍ ଘର କାମ ହେଇଗଲାଣି ଭଲମନ୍ଦ ହେଇଗଲାଣି ଟି-ଟିଭି ଫିବି ଆଉ କେଇ ନେ ଲାଗିଯିବ ଭଲ ଟାଇଲ ଫାଇଲ ପଡିଗଲାଣି କଲର ଫଲର ଦିଆ ସଇଲାଣି ଏଇଆ ଆଉ। ମୁଁ କଇଲି କଣ କରୁଚି ଟିକେ ପଚାର ଏଇ ଆଜି ଚାଲୁନା ଯିବା ଯୋଉ ମିନି ପୁରି ନହେଲେ ଫୁଲି ପୁରୀ କୋଉଠି ହଉଚି ମିନି ପୁରୀ କେଦାରନାଥ ଫେଦାରନାଥ ମିନି ଚାଲୁନା ଆମେ ଗୋଟେ କୌନ ବୁଲିିବାଲି ଆସିବା ମେନ୍ ଗାଡି ଦକାରେ।
ଗାଡ଼ି, ତେଲ, ପଇସା।
ଦେଖେ ତେଲ କଣ ତେଲ ମେ-ମାନେ କେ ମିନି ଯୋଉ ମିନି ପୁରୀ ଯୋଉ ହେଇଚି ହାଫ୍ ଲିଟର ତେଲରେ ଜଣେ ଯାଇ ପଳେଇ ଆସିବ ଏଇଠି ଚଣ୍ଡି ଖୋଲ କ ମାନେ ମହାବିନାୟକ୍ ମହାବିନାୟକ ଆ ମହାବିନାୟକ ପଛୁକୁ ରହିବ। ଯୋଉଟା ହେଇଚି ଆଉ ଭୂ ମିନି କେଦାନା ଯୋଉଠି ହେଇଚି ସେଟିବି ହାପ୍ ଲିଟର ତେଲ ପକେଇଲେ ପଳଉ ସିଏ କେ ତେ ବାଟା ହବ କି? ନହେଲେ ଲିଟରେ ପଡିବ ଏଇଆ ଆଉ କଣ ଶହେ ଟଙ୍କା ଖର୍ଚ୍ଚ ହବ ଆଁ
ପଇସା ପଇସା ପଇସା ପଇସା ଟିକେ ଆଉ ଆସୁ ଯିବା ଆଉ ବୁଲିବାକୁ ଆଉ।
ଏଇଆା ଆଉ କଣ ଆଉ ପୁରୀ ଯିବାକୁ ଇଚ୍ଛା ଥିଲେ କଣ ହବ ଠା କୁର ଙ୍କ ଡୋରି ଲାଗୁନି ଆଉ ପୁରୀ ଯିବାକୁ ଇଚ୍ଛା ହେଲେ ଏଇ ନା ତ ଜମା ଯାଇହବନି ଏଇନା ତ ରଥ ଟଣା ଫରେନର ଫରେନର ଆସି ଆସିବେ ରଇବେନି। ହାଲୋ।
ହଁ ପକାଶ ଭାଇ କଲ୍ କ
ମୁଁ। ସେ କରୁ ମୁଁହିଲି ସେ କଥାୁ ମୁଁହିଲି ଏବେ ଆସି ଫରେନର ଫରେନର୍ ସବୁ ରହିବନି ବୁକିଂଗ କରି ରହିବନି। ଆଉ ତମେ ଯଦି ଏଇନା ଯୋଉଟା ହଜାର ଟଙ୍କାରେ ହେଇଯିବା କଥା ସେଇଟା ଦି ହଜାର ଟଙ୍କ ଖର୍ଚ ହବ।
ବୁଝିପାରୁଛୁ? ହ୍ୟାଲୋ।
ତ ହବ ଆହୁରିି ହଁ। ହ୍ୟାଲୋ।
ହଁ କହୁ କହୁନୁ?
ବା ଆଉ କଣ କରିବା ଦିଟା ତିନିଟା ଗାଡି ହେଲା ହେଇଯିବ। ପା କେତେ ଛଅ ଜଣ ଯ କଲେ ହେଇଯିବ। କଣ?
ହ୍ୟାଲୋ ମୁଁ କହିଲି ସେଇଆକୁ ଯଦି ଏଇନା ଯିବ ଯଦି ଦେଖେ ଯଦି ନା ପୁରୀ ଗଲ ବି ଯୋଉଟା ତମର ହଜାର ଟଙ୍କାରେ ହେଇଯିବା କଥା ହେଲା। ଯୋଉଟା ହଜାର ବାରଶହ ଟଙ୍କା ହେଇଯାଇ ସେଟା ଏଇନା କଣ କହିଲୁ ତା ଦିଡବଲ କି ତିନି ଗୁଣା ହେଇଯିବ କାହିଁ କହିଲୁ ତାଙ୍କର ଏଇ ଟାଇମ୍ ଟାଉଛି ବେପାର। ଫନର ଫନର ସବୁ ଭଲ ମନ୍ଦ ଆସିକିନା ରହିବେନି ତମେ ଏବେ ଗଲେ ହଜି ହଜିଯିବ। ମାନେ ମାନେ ମିଳିବା ଭାରି କଷ୍ଟ ବୁଝିପାରୁଛୁ। ହ୍ୟାଲୋ ଏଇଆ ଆଉ କଣ? ସେଆକୁ ମୁଁ କହିଲି କଣ କରୁଛି ପଚାରେ?
ଆ
ମୁଁ କହିଲି କଣ କହୁଛ କୁହ ଯିବା ଯଦି କୋଉଦିନ କୁହ?
ହଁ ଯିବା ଆଉ କଣ।
କୋଉ ଦିନ ଯିବା?
ସେଇ କାଲି। ଯିବା ରଥଯାତ୍ରା ହୋଉ ସେଇ ଯିବା ବ କାଶିକ ରଥଯାତ୍ରା ନା ହବ ପୁରୀ ହେଇଛି।
ନା ରଥକାନ୍ତ ମିନା ଗଲେ ବା ହଇରାଣ କଣ କହୁଛି।
କଣ ପାଇଁ?
କାଇଁ ଏଇନା ତମେ ଯୋଉଟା ତମର ଯୋଉଟା ଦେଖେ ତମର ଯୋଉଟା ଖର୍ଚ୍ଚ ହୋଉଥିଲା। କି ଭଲ ମନ୍ଦ ତମେ ହଜାର ହଜାର ଟଙ୍କାର ଯୋଉଟା ହେଇଯାଉଥିଲା। ସେଇଟା ତ ଦି ଗୁଣା କି ତିନି ଗୁଣା ବଢିଯିବ କାହିଁ କହିଲୁ ଦେଖେ ଏଇନା ଦେଖେ ଫର୍ନ ତାଙ୍କ ତାଙ୍କର ହୋଉଛି ଟାଇମ୍ ଟା ବେପାର ହେଲା ହେଲା। ତାଙ୍କର ସେ ଟାଇମ୍ ଟା ବେପାର ଭଲ ମନ୍ଦ ଯୋଉ ଯାଉଉ ଆସିଥିବେ ବାହାରୁ ଫନର ଭଲ ମନ୍ଦ। ସେ ସବୁ ଆସିଛନ୍ତି। ତାଙ୍କର ଏ ବାହୁଡା ଫାହୁଡା ତାଙ୍କ ଏଇ ଟାଇମ୍ ଟା ହୋଉଛି। ଯୋଉ ଦୋକାନୀ ଫୋକାନୀ ଭଲ ମାନଙ୍କ ତାଙ୍କର ହୋଉଛି। ଏଇ ଟାଇମ୍ ଟା ହୋଉଛି ସେଥିପାଇଁ ତ ଯଦି ଆମେ ଏଇନା ଗଲେ। ଆମେ ଯୋଉଟା ହଜାର ଟଙ୍କା ହେଇଯାଉଥିଲା ସେଇଟା ଆମେ ଦି ଚାରିଶ ହଜାର ଟଙ୍କା କି ଭଲ ମନ୍ଦ ଖର୍ଚ୍ଚ ହବ। ଏଇଆ ଆଉ କଣ?
ହୋଉ ହୋଉ ଯିବା ଆଉ।
କୋଉଦିନ କହୁନ?
କାଲି ପନରେ ଯିବା ଆଉ।